ଜୟ ଜଗନ୍ନାଥ ମ୍ୟାଡ଼ାମ
ହ୍ୟାଲୋ
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଆଜ୍ଞା
ସେ ଏରିଆରେ ବର୍ଷା ହଉଛି ସେ ଅଞ୍ଚଳରେ ଏବେ ଯୋଉଠି ଅଛନ୍ତି
ହଁ ହଁ ବର୍ଷା ହଉଛି ଏ ପର୍ଯ୍ୟନ୍ତ
ଆମର ତ ଏଠି ବର୍ଷା ମୂଷଳ ଧାରାରେ ହଉଛି ଛାଡୁନି ଜମା ସକାଳୁ ମୁଁ ଉଠିଲାଠୁ ବର୍ଷା ଏବେ ବି ବର୍ଷା
ଆଜ୍ଞା ବର୍ଷା ହଉଛି ଏପର୍ଯ୍ୟନ୍ତ ଆମର ବା ଆମେ ବି ଆମେ ବାହାରକୁ ହିଁ ବାହାରି ପାରୁନୁ କାମଧନ୍ଦା କରିବାକୁ କେବଳ ରେନକୋଟ ପିନ୍ଧିକି ସବୁ ଯାଇଛନ୍ତି
ଆଚ୍ଛା ଆଛା ଆଉ ବର୍ଷା ପାଇଁ କିଛି ଗଛ ଫଛ ଲଗେଇଲେଣି
ନାଇଁ ଏ ବର୍ଷା ରେ ବାହାରି ହଉନି ଆ ବ ଗଛ କୋଉଠି ଲଗେଇବି
ନା ବର୍ଷା ହଉଛି ଆଗରୁ କିଛି ଗଛ ଲଗେଇଥିବେ ନା ନାଇଁ
ହଁ ହଁ ଆଗରୁ ଫୁଲ ଗଛ ଲଗେଇଛି
ଆଚ୍ଛା
ହୁଁ
ବର୍ଷା ପାଇଁ କିଛି ପ୍ରସ୍ତୁତି କେମିତି ମଶା ମାଛି ହେବେନି ଡାଳ ପତ୍ର ହାଣି ଦବା ଯୋଉ ରାସ୍ତାରେ ପାଣି ଜମୁଥିବ ସେମିତି କିଛି ପ୍ରସ୍ତୁତି ହେଇଛନ୍ତି
ନାଇଁ ନାଇଁ ଆମ ହଁ ଯୋଉ ପାଣି ଜମୁଥିଲା ତାକୁ ଢଳେଇ ପକେଇ ଦେଇଛୁ ପାଣି ଜମୁନି
ଆଚ୍ଛା
ହ
ଆଉ ଆଜି କଣ ଖାଇଥିଲେ?
ଆଜି ଭାତ ଡାଲି ଆଉ ଊଁ ସୋୟାବିନ୍ ବଢି କଷା ଆଉ
ସୋୟାବିନ ବଡିି କଷାର ରେସିପି କୁହନ୍ତୁ
ହଁ ସୋୟାବିନ ବଢି କଣ ଜାଣିଛନ୍ତି ଟି
ହଁ ହଁ ହଁ
ହଁ ସେ ଯୋଉ ବଢ଼ି ଟାକୁ ପାଣିରେ ଆଗରୁ ବତୁର ଦେଇଥବ ଯେମିତି ମସଲା ଆମର କଷା ହଉଚି ଆଳୁଠୁ ଟିକେ ସିଝେଇ ମୁଁ ଥଣ୍ଡା ପାଣିରେ ତିନ୍ତେଇ ଦଉଛି
ଆଚ୍ଛା
ଥଣ୍ଡା ପାଣିରୁ ମାନେ ସକାଳୁ ତିନ୍ତେଇ ଦଉଛି କଲା ବେଳକୁ ସେ ଆରାମରେ ଫୁଲି ଯାଉଛି
ହୁଁ
ଆଉଁ ତାକୁ ଆଳୁ ସିଝେଇ ଦେଇଥବ
ଉହୁଁ
ଆଉ ମସଲା ପଷେଇ ଦେଇକି ଉଁ ବଢି ଆଳୁ ପକେଇକି କରିବୁ କଷା ଅଳ୍ପ ପାଣି ଦବ ଆଉ ତରକାରୀ ହେଲେ ଟିକେ ବହୁତ ପାଣି ଦିଆହବ। କଷା ଟା ମାନେ ଅଳ୍ପ ପାଣି ଦିଆବ ଆଉ।
ମସଲା ସେଇ ପିଆଜ ରସୁଣ ଅଦା।
ହଁ ହଁ ସେଇ ପିଆଜ ରସୁଣ ଅଦା।
ଆଚ୍ଛା ଏମିତି ପିଆଜ ରସୁଣ ଦେଇ ନର୍ମାଲ ଭଳିଆ କର
ହଁ ହଁ ନର୍ମାଲ ଆଉ ହଁ ହଁ ସେଇଟାକୁ ଯୁକୁ ଯାକ ହେଇକି କଷା ରହୁଛି ଆଉ ମାନେ ଖାଲି ମସଲା ଟା ଯୁକ ଯାକ ହେଇଥବ ଆଉ।
ଆଚ୍ଛା ସେଇ ଗୋଟେ ତରକାରୀ କଲେ ସମସ୍ତେ ଖାଇଦଉଛନ୍ତି?
ନାଇଁ ଡାଲି ହେଇଚି ଡା ଡାଲି ହେଇଚି
ହଁ ଏଇଟା କଷା ହେଲେ ସେଟା ଡାଲ ଟିକି ହେଲେ ଗୋଳେଇକି ଖାଇବାକୁ ସୁବିଧା ଆଉ। ଆଉ ରାତି ପାଇଁ।
ରା ରାତିକି ରୁଟି ସେ କଷାରୁ ଟିକେ ରଖିଛି ରୁଟି କରିବି ଆଉ ଆଳୁ ପୋଟଳ ଟିକେ ଭଜା କରିଦେବି ଆଉ।
ଆଚ୍ଛା ଆଛା ଘରେ ସବ୍
ପସା ଟିକ ଘରେ ମୋର ବଡ ଯା ଦେଢଶୁର ସାନ ଦିଅର ସାନ ଯା, ଝିଆରୀ, ପୁତୁରା, ପୁଅ, ଝୁଅ, ସ୍ୱାମୀ
ସମସ୍ତିଙ୍କି ନେଇକି ଆପଣ ରହୁଛନ୍ତି ଆଉ।
ହଁ
ବୋହୁତ ଭଲ ଭଲ।
ଆମର ପୁରା ବଡ ବଡ ପରିବାର ଆମର୍ ବଡ ପରିବା ପଡିଚୁ ଆଉ ଆଉ ତାଙ୍କୁ ନେଇ କେମିତି ଚଳିବୁନି।
ନିଶ୍ଚିନ୍ତ ନିଶ୍ଚିନ୍ତ ନା
ସମସ୍ତଙ୍କୁ ନେଇକି ଚଳିଆ ନା ପଡିଛେ ଯେତେବେଳେ ବଡ ବଡ ବଡ ଫ୍ୟାମିଲିରେ।
ସମସ୍ତିଙ୍କ ନେଇକି ଚଳିଲେ ଜଣଙ୍କର ଅଭାବ ଟା ଜଣା ପଡିବନି ମୁଁ କୁଆଡେ ଗଲି ହେରି ଆଉ ଘରେ ତ କିଏ ଜଣେ ଅଛନ୍ତି ଆଉ।
ହଁ ଆ ଆଜି ଆ ମାନେ ସ୍ତ୍ରୀ ଲୋକ ଗୋଟାଏ ଘରେ ରହିକିନା ମାନେ ମାଇଣ୍ଡ ଡିଷ୍ଟର୍ବ ରହୁଚି ସ୍ତ୍ରୀ ଲୋକ ମାନଙ୍କର
ହୁଁ
ଆମର ସେ ସେ ଜିନିଷ ଟା ନାହିଁ ଆଜି ବସିଗଲୁ ପାଞ୍ଚ ଜା ଯାକ ବସିଗଲୁ ହସ ଖୁସି। କଥାବାର୍ତ୍ତା ଖେଳକୁଦ ଯାହା କରିବା କଥା
ଯାହଉ ବଢିଆ ନା ସିଏ ଗୋଟେ ଆସର ଜମିବ ଭଲ।
ହେଲା କାହା ଘର ଦୁଆରକୁ ଯିବାର ନାହିଁ। କୋଉ ସାଇ ପଡିଶା କି କାହା ଘରକୁ ତ ଯିବାର ନାଇଁ ଆମେ ଆମର ପାଞ୍ଚ ଯା ଯାକ ବସିଲୁ କଜିଆ କଥା କୁହାକୁହି ହବୁ ଭଲ କଥାବି କୁହାକୁହି ହବୁ।
ଆଚ୍ଛା ଆଚ୍ଛା ପାଞ୍ଚ ଭାଇ ନା ସମସ୍ତେ।
ହଁ ପାଞ୍ଚ ଭାଇ ଆମେ।
ସମସ୍ତେ ବାହା ହେଇ ଯାଇଛନ୍ତି।
ହଁ ହଁ ଏବେ ସାନଟା ବାହାହେଇ ନଥିଲା ଏଇ ଚାରି ବର୍ଷ ହବ ବାହାହେଇଗଲାଣି ଆଉ।
ଆଚ୍ଛା ଶାଶୁ ଶ୍ୱଶୁର ବି ଅଛନ୍ତି।
ଶାଶୁ ଶଶୁର ଥିଲେ ଶଶୁର ଆଗରୁ ଏକ୍ସପାଟ କରି ଯାଇଥିଲେ ଶାଶୁ ଏଇ ମାସେ ହବ। ଏକ୍ସପାର କଲେ।
ଆଚ୍ଛା ଆଛା। ତମ ଶାଶୁ ବି ଯୋଉ ଶାଶୁ ଶଶୁର ଯୋଉ ସଂସ୍କାର ଟା ଦେଇକି ଯାଇଛନ୍ତି ରି କିଛି ବର୍ଷ ଚଳିଯିବେ ଆଉ।
ନା- ନା ଆମ ଶାଶୁଙ୍କୁ ଆମ ଶାଶୁ ତ କାହାକୁ ବସେଇ ଦିଅନ୍ତିନି, ପାଞ୍ଚ ଜଣଙ୍କୁ ଏକାଠି ବସେଇ ଦିଅନ୍ତିନି।
କାହିଁକି? ହ୍ୟାଲୋ।
ଅ ଆଜ୍ଞା ମୋ ଶାଶୁ ବସେଇ ଦିଅନ୍ତିନି, ଯେ ବସିଲେ ସେ ଗେଜେ ଗେଜେ ହେବେ, କାହିଁକି ବସୁଛ କଣ କଥାବାର୍ତ୍ତା ହଉଛ? ଖାଲି ତ ବସିକି ଗପ ଜମେଇଲେ ଆଉ।
ଆଛା ଆଚ୍ଛା। ଭାଇ ଭାଇ ଭିତରେ ମନ ଏକାଠି ଅଛି, ତେଣୁ ଏକାଠି ରହିବାଟା ଭଲ ନା ଆଉ।
ହଁ- ହଁ ସିଏ ବସେଇ ଦିଅନ୍ତିନି, କିନ୍ତୁ ଆମେ ପାଞ୍ଚ ଜା ଯାକ ବସିବୁ। କଥାବାର୍ତ୍ତା ହବୁ। ହସିବୁ ଯେତେକ, କଜିଆ କରିବା କଥା ଯେତେକ ଥବ କଜିଆ ବି କରିବୁ। ସେଇଠି ତାରି ଭିତରେ ସବୁ ଚାଲିଥିବ। ସାଙ୍ଗେ ସାଙ୍ଗେ ମୁଁହ ଫୁଲାଫୁଲି ହବୁ, ସାଙ୍ଗେ ସାଙ୍ଗେ ପୁଣି ଏକାଠି ହେଇକି ରହିବୁ।
ହଁ ଭଲ ନା, ଯେମିତି ଗୋଟେ ମା ପେଟର ଭଉଣୀ ଭଳିଆ ଆଉ ନା ନାଇଁ?
ହଁ- ହଁ ଯାହା କହି ସାଙ୍ଗେ ସାଙ୍ଗେ ମାନେ, ଭୁଲ ଭାଲ ଯୋଉଟା ଯାହା କହିଆ କଥା କହିବୁ। ସାଙ୍ଗେ ସାଙ୍ଗେ କଜିଆଟା ଆରମ୍ଭ ହେଇଯିବ, ପୁଣି ସାଙ୍ଗେ ସାଙ୍ଗେ କଜିଆଟା ଶେଷ ଗଲା। ତୁ ତ କହିଲୁ, ମୁଁ ତ କହିଲି ପୁଣି ଆମେ ଆମର ଚାଲିଲୁ।
ଆଚ୍ଛା। ଏଇଟା ଭଲ ନା, ଚିନ୍ତାଧାରାଟା ଭଲ ମିଶିକି ରହି ସେଇଟା ଗୋଟେ ଭଲ। ଆମେ ଯାହା କରିଥିବା ଆମ ପିଲାମାନେ ଆମଠୁ ସେଇଆ ଶିଖ୍
ହଁ- ହଁ କିନ୍ତୁ ଆଜି କାଲି ଅପୋଜିଟ ହଉଛି, କିନ୍ତୁ ଆ ଆଜିକାଲି ଯୁଗରେ ଅପୋଜିଟ୍ ହଉଛି, ତମେ ପିଲାମାନଙ୍କୁ ସଂ ସଂସ୍କାର ଦେଇଥିବ, ସେ ସଂସ୍କାର ଭୁଲିକି ସେ ଆଉ କୁସଂସ୍କାର କୁ ବାଟରେ ଯିବେ।
ହଁ।
ଏମିତି।
ନାଁ ଆମେ ଯୋଉ ସଂସ୍କାର ଦେଇଥିବା ଛୁଆମାନଙ୍କୁ, ସଂସ୍କାରରେ ପରିଚାଳିତ ହେବେ। ଯିଏ ଯୋଉ ସଂସ୍କାରଟା ନ ପାଇଥିବ, ସେ କୁସଂସ୍କାରରେ ଯିବ।
ଆଜି ଆଜିିକାଲି ଯୁଗରେ ଆଉ ସବୁ ସଂସ୍କାର ଇଏ ସବୁ ଚାଲିଛି ଆଉ। ସଂସ୍କାରଟା ବି ଦେହରୁ କେହି କାଢି ନେବେନି।
ହଁ- ହଁ।
ଯେମିତି ହେଲେ ଦିନେ ନା ଦିନେ କାମ କରିବ ସଂସ୍କାର।
ହଁ- ହଁ।
ଆମେ ଆମ ଆମେ ଏ ଏଡେ ବଡ ପରିବାର କେମିତି ଶିଖିଲୁ? ଆମ ଆମ ମା ଖୁଡି ଦି ଜଣ ଥିଲେ।
ହୁଁ- ହୁଁ।
ସେ ଦି ଯା ଥିଲେ, ସେ ଦି ଯାଙ୍କ ଭିତରେ ଭଲ ଥିଲା। ତ ଆମେ ତାଙ୍କଠୁ ଦେଖିକିନା ମୋ କଥା
ସେଇଆ ତ, ଆମେ ବାପା ମାଆଙ୍କଠୁ ଯାହା ଶିଖିବା ଆମେ ସେଇଟା ଆମେ ଶିଖିବା, ଆମେ ଯାହା ଶିଖେଇବା ପିଲାଙ୍କୁ ସେ ବି ଶିଖିବେ। ତେଣୁ ଆମେ ଯଦି ସଂ ସ୍କାର ତ ପିଲାଙ୍କୁ ଭଲ ସଂସ୍କାର ଦବା, ଆଉ
ହଁ।
ଛୁଆ ମଧ୍ୟ ଭଲ ସଂସ୍କାରି ଯିବେ, ଯୋଉ ଛୁଆଟା ବିଗିଡି ଗଲା ସେ ସେ କୁସଂସ୍କାର ମାନେ ସଂସ୍କାରଟା ଭଲ ପାଇନଥିବ।
ହଁ‌।
କହନ୍ତି ଦୀକ୍ଷା ନେଇଗଲେ ଭଲ। ଦୀକ୍ଷା ନେଇଗଲେ କଣ ଥାଏ, ଦୀକ୍ଷା ନେଲେ ଶିକ୍ଷାଟା ଦରକାର ନା ନାଇଁ‌।
ହଁ ହଁ ଯାହା କହିଲେ।
କ୍ଷା ଟା ନେଇଛି ବା ଏ ସବୁ ଏ ହଉଛନ୍ତି କୋଉ ଠାକୁରଙ୍କର କଣ ସବୁ ଦୀକ୍ଷା। ଦୀକ୍ଷା ସହିତ ଶିକ୍ଷା ବି ଦରକାର ନା ଖାଲି ଦୀକ୍ଷା ନେଲେ କିଛି ଲାଭ ନାହିଁ।
ଦୀକ୍ଷା ନେଇଥାଉ ଇଆଡୁ କୁସଂସ୍କାର କାମ କରୁଥିବା।
ହଁ କୁ ଶିକ୍ଷା କୁ ସଂସ୍କାର କଣ ଲାଭ ସେ
ବାପା ମାଙ୍କ ମନ ଦୁଃଖ ଦଉଥିବା। ଓ ଅକର୍ମ କାମ କରୁଥିବା। ସେ ଦୀକ୍ଷାର ମୂଲ୍ୟ କଣ ଅଛି।
ସେ ଦୀକ୍ଷାର ମୂଲ୍ୟ କଣ ଅଛି? ପିଲାମାନଙ୍କୁ ଘରେ ପାଠ ପଢାନ୍ତି ନିଜେ?
ଆଜ୍ଞା।
ଆପଣ ଏନେହୋ ଚୁପଚାପ୍ ବସିଥିଲେ କିଛି କାମ ନାହିଁ ଟାକ୍ସ ଫାକ୍ସ ସବୁ ସାରି ସାରିଲେଣି ଆଉ।
ଟ୍ୟାକ୍ସ କରୁଥିଲି। ଟ୍ୟାକ୍ସ କରୁଥିଲି ମୋର ହଁ ମୋର କହିବା ଟ୍ୟାକ୍ସ ଆସିଛି ତାପରେ ଟ୍ରାନ୍ସଲେଟ ଟ୍ୟାକ୍ସ ଆସିଛି ସହେ ଏକୋସ୍ତରିଟା ହେଇଗଲାଣି ମୋର ଦିଟା ତାଧୀରୁ ରିଜେକ୍ଟ ଆସିଛି ଆଇ।
ଆଚ୍ଛା ଆଚ୍ଛା ଏଇ ଯୋଉ ଟକିଂ ଟ୍ୟାକ୍ସ ଗୁଡା ଥିଲା ଫେ ଫ୍ରେଣ୍ଡ ଆଣ୍ଡ ଟ୍ୟାକ୍ସ ସେଇଟା ସରିଯାଇଛି ସବୁ?
ସେଇଟା ଫୁଣି ଆସିଛି ମୋର ଆହୁରି ଆସିଛି ଟକିଂ।
ଆଚ୍ଛା ଆଚ୍ଛା।
ଏଇ ଯୋଉ ଫୋନ ରେ ଗପିବା ଟା ସରିଗଲାଣି କିନ୍ତୁ ଅଇକା ଯୋଉ ଓଁ ଯୋଉ ରେକୋଡ଼ିଂ ଟାକ୍ସ ଟା ନୁହଁକି ଭଏସ ରେକର୍ଡିଂ ସେ ଟ୍ୟାକ୍ସ ଟା ପୁଣି ଆସିଛି।
ସେଟା କରୁଛନ୍ତି?
ହଁ ହଁ।
ମାନେ ସେଇଟା ନିଜେ ନିଜେ କରୁଛନ୍ତି ନା କିଏ ଶିଖେଇ ଦଉଛି?
ନାଇଁ ନାଇଁ ନାଇଁ ମୁଁ କରିଛି ନା ମୁଁ କରିଛି ମୋର ଅଲରେଡି ଆସିଚି ହାରି ଚାରିଟା
ଆଚ୍ଛା ଆଚ୍ଛା‌। ଯାହା ହଉ ଘରେ ରହିକି ଏମିତି ସବୁ କରୁଛନ୍ତି ଆଉ ଘର କାମ ସହି ତ ଗଛ ପତ୍ର ସହିତ ପିଲାଙ୍କ ପାଠ ପଢା ସହିତ ଆଉ ଗୋଟେ କିଛି କରୁଛନ୍ତି ସେଇଟା ଶୁଣିକି ବହୁତ ଭଲ ଲାଗୁଛି।
ଯା କଣ କରିବା ବାହାରକୁ ତ ଯାଇ ହଉନି ଛୁଆ ପିଲାଙ୍କୁ ଛାଡିକି ବାହାରକୁ ଗଲେ ବି ତମେ ଇନକମ କରିପାରିବୁ। ଛୁଆ ପିଲା ଛାଡିକି ପୁଣି ଛୁଆ ଖାଇବେ ଲୋକ କଣ ଯାଉନାହାନ୍ତି ଯାଉଛନ୍ତି। ଆମେ ଯାଇନୁ ବୋଲି କୁଆଡେ ବାହାରକୁ ଆଉ।
ହଁ ହଁ କିଛି ଇନକମ କରିବାର ଇଚ୍ଛା ଅଛି ନା ନାଇଁ?
ହଁ।
ଯଦି ସେ ଇଚ୍ଛାଟା ଥିବ ଆଉ ତାହେଲେ ଇନକମ କରିବାର ଲକ୍ଷ୍ୟ ଟା ଯଦି ଥିବ ସେଇଟା ହବ ଆଉ।
ଆଜ୍ଞା।
ଆଚ୍ଛା ଆଚ୍ଛା। ଏଇ ସପୋଟି ମନୋଭାବ ଟା ରହିଲେ ବହୁତ ଭଲ ପିଲାମାନେ ହିଁ ଭଲ ହେବେ ଆଉ।
ଆଜ୍ଞା ଆଜ୍ଞା। ଏଇ ପାଗରେ ତ ସମସ୍ତଙ୍କ ଦେହ ମୁଣ୍ଡ ଖରାପ ରହୁଛି ଆଉ।
ହଁ ପାଗରୁ ଜମା ଓଦା ହେଇଗଲି ଆଜି ଓଦା ହେଇକି ଥଣ୍ଡା ହେଇଯାଇଛି। ସକାଳୁ ଟିକେ ଓଦା ହେଇଗଲି ଗଛ ଲଗେଇବାରେ
ଅ କୋଉ କି ଗଛ ଲଗେଇଲେ?
କି ଗଛ ଲଗେଇନି ଖରା ଦିନର ମଞ୍ଜି ସଂଗ୍ରହ କରି ରଖିଥିଲି ରାସ୍ତାରେ ଆଜି ଆମ୍ବ ଟାକୁଆ ବେଲ ମଞ୍ଜି ପଣସ ମଞ୍ଜି ଏମିତି ସବୁ ଟିକେ ପକେଇ ପକେଇକ ଗଲି ମୁଁ କହିଲି ରଖି ଜାମୁକୋଳି ମଞ୍ଜି ଏ ସବୁ ଜରିରେ ପୁରେଇ ଶୁଖେଇକି ରଖିଥିଲି କହିଲି ପକେଇ ଦେଲେ ଅସରାଏ ଅସ ସେ ବର୍ଷା ହଉଛି ଗଜା ବାହାରି କି ଗଛ ଗଡ ଗଛ କେତୋଟା ବଞ୍ଚିଯିବ ଦଶ ବାରଟି ଗଛ ତ ବ ବଞ୍ଚି ଜୀବ ଜରି ଶହେ ଟା ମଞ୍ଜି ପକେଇଚି।
ଆଚ୍ଛା ଆଚ୍ଛା ହଁ ଠିକ।
ହଉ ମତେ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ଆଜ୍ଞ ଆଜ୍ଞା।
ଜୟ ଜଗନ୍ନାଥ ରଖୁଛି ଧନ୍ୟବାଦ।
ଆଜ୍ଞା।